ହ୍ୟାଲୋ ହଁ ଶୁଭିଲା।
ହୁଁ କଣ କରୁଥିଲ।
ଏବେ ରୋଷେଇବାସ ସେଟା ଆରମ୍ଭ ହଉଛି ଆଉ।
ହେଇନି ରୋଷେଇ ଏ ପର୍ଯ୍ୟନ୍ତ।
ହଁ ସକାଳେ ଟିକେ ଆଜି ବହୁତ ବ୍ୟସ୍ତ ଥିଲି ତ ଟିକେ। ଏପଟ ଏପଟ କାମରେ ଏବେ ରୋଷେଇ ଆରମ୍ଭ ହଉଛି ଆଉ ଆଉ ତମେ?
ମୋର ରୋଷେଇ ଆଜି ତ ଆମର ରବିବାର ଆଇଁଷ ହେଇଛି ମୁଁ ଆଜି ମାଛ ତରକାରୀ କରୁଛି। ଆଉ ହେଉଛି ଭାତ ଫାତ ହେଇସାରିଲାଣି ସବୁ ହେଇ ସାରିଲାଣି। ଖାଲି ମାଛ ତରକାରୀଟା ହଉଛି ଡାଲି ହେଇସାରିଲାଣି। ଆଉ ତ ଆଇଁଷ ଖାଇବୁ ବେଶୀ ଆଇଟମ ଆଉ ଦରକାର ନାହିଁ।
ହଁ ମାଛ ତରକାରୀ ଆଇଁଷ ବାର ଟିକେ ହେଲେ ସଇଲା ସାଧା ପ୍ରତି ଏତେ ଇଏ ନାହିଁ।
ହୁଁ ଆଉ କଣ କହିଲ ଆଇଁଷ ଆଇଁଷ ବାରିରେ। ମାନେ ବେଶୀ କାମ ନାହିଁ ମାନେ ଗୋଟେ ଡାଲି କରିଦେଲ ଟିକେ ଆଇଁଷ କରିଦେଲ ସଇଲା। ସାଧା ବାରିରେ ତିନି ଚାରି ପ୍ରକାର କରିବାକୁ ପଡିବ।
ହଁ।
ଆଉ ବହୁତ ସକାଳୁ ଖାଇଛି କଣ କହିଲେ ଇଟିଲି ଘୁଗୁନି। ଆଉ ରୁଟି ମିଶେଇ ମାଶେଇ ଖାଇଛି ଆଉ।
ହଁ ହଁ।
ତମର?
ମୁଁ ସକାଳୁ ଚା ଆଉ ରୁଟି ଗୋଟେ ଖାଇଥିଲି ତାପରେ ଗାଧୋଇ ପାଧେଇକି ଆସିଲି ତ। ପେଟ ଗରମ ହେଇଯିବ ରୋଷେଇ ହଉ ହଉ ଡେରି ହବ। ସେଥିପାଇଁ ଟିକେ ଛତୁଆ ଗୋଳେଇକି ପି ଦେଇଛି ରୋଷେଇ ସରିଲେ ଖିଆ ହବ ଆଉ।
ଓହୋ ଆଉ ଆଜି ରୋଷେଇଆ କଣ କରିବ।
ଆଜି ରୋଷେଇରେ ଭାତ ଆଉ ମୁଁ ଆଇଁଷ କଲେ ସିଙ୍ଗିଲ୍ କରେ ମତେ ଆଉ ବେଶୀ କରିବାକୁ ପଡେନି। ଏଇଟା କର ସେଇଟା କର ଟିକେ ପରିଶ୍ରମ ପଡୁଛି ବଲେ ସିଙ୍ଗିଲ କରିଦେଲେ ମୋର ହେଇଯାଏ ଆଉ।
ହୁଁ ଆଇଁଷ ଖାଅ ନା?
ହଁ ମୁଁ ଆଇଁଷ ଖାଏ। ମୁଁ ଖାଲି ରବିବାରେ, ବୁଧବାରେ ଆଉ-ଉ-ଉ-ଉ ଶୁକ୍ରବାରେ ଖାଏ ଆଉ ଅନ୍ୟବାରେ
ଓହୋ, ଆଇଁଷ କଣ ମାଛ ଅ ମଟନ, ଚିକେନ ଫିକେନ ସବୁ ଖାଆନ୍ତି?
ଆଉ ତମେ?
ମୁଁ ସବୁ ମଟନ ଚିକେନ ମୋର ସବୁ ଖାଏ। ଖାଏ ଯେ ମୋର ହଉଛି ଦିଟା ବାର। ରବିବାର ଖାଇବି ଆଉ ବୁଧବାର ଖାଇବି, ଶୁକ୍ରବାର ଖାଇବିନି।
ତମର ଫେବରାଇଟ୍ କଣ?
ହଁ ସୁ ମୋର ବେଶୀ କି ମାନେ ଶାଗ ଶାଗ ଉପରେ ହିଁ ହିଁ
ଶାଗ ବହୁତ ଭଲ ପାଆନ୍ତି? ମୁଁ ବି ବହୁତ ଶାଗକୁ ଭଲ ପାଏ। ମୁଁ ଶାଗ ଶାଗ ଖରଡା ଶାଗ ଭଜା ମୋର ଏଇ ଜିନିଷ ଭାରି ଫେବରାଇଟ। ପଖାଳ ଭାତ ହେଇଥିବ, ବଡିଚୁରା ଟିକେ ହେଇ ଥିବ ଆଉ ଟିକେ ପାଗ ପୁଗି ହେଇଥିବ। ଏସବୁ ଜିନିଷ ମୋର ଟିକେ ଭାରି ପସନ୍ଦ ଆଉ।
ମୁଁ, ଆଇଁଷ ମୁଁ ଖାଏ ମୋର ଆଇଁଷ ପ୍ରତି ଏତେ ଇଣ୍ଟରେଷ୍ଟ ନୁହଁ।
ହଁ।
ଆ ହଉଛି-ଇ-ଇ-ଇ ମୋର ସାଧା ହେଲେ ବି ଶାଗ ବିି ହେଲେ ମୋର ଭଲ ଶାଗ ଟା ମୋର ଭଲ ସବୁଠାରୁ।
ହୁଁ।
ଏଁ। ଆଉ ହଉଛି-ଇ-ଇ ଆଉ ପୁଅ ପୁଅ ସ୍କୁଲ ଯାଇଚି ନା କଣ?
ନଁ ଆଜି ସଣ୍ଡେ ତ ସ୍କୁଲ ଛୁଟି।
ଟିଉସନ୍ ଯାଇଥିବେ କି କଣ-ଅ-ଅ?
ନାଇଁ ଘରେ ଏଇଠି ଅଛନ୍ତି। ଘରେ ବସିଛି, ବସି ବହି ହାଣ୍ଡରାଇଟିଙ୍ଗ ଲେଖୁଥିଲା ସେଠି ଘରେ ଅଛି ଆଉ।
ହୁଁ ସେ ସବୁ ପଢି ସାରିଲେଣି ମାନେ ଇଂଲିଶ ଫିଙ୍ଗିଲିସି ନିଜେ ପଢି ପାରୁଛନ୍ତି।
ଆଉ ତମ ରୋଷେଇବାସ ସରିଲାଣି?
ଆମର-ଅ-ଅ-ଅ ହଁ ମାଛ ଟା ତରକାରୀ ଟା ଫୁଟୁଛି ଡାଲି ହେଇସାରିଲାଣି । ଖାଲି ପୁଅ ଟାକୁ ଟିକେ ଗାଧେଇ ଦେଇକି ତାକୁ ଖୋଇଦେଇବି।
ଉଁ ଆଜି ମାଛ ତରକାରି ତମର?
ହଁ ଆମର ଆଜି ମାଛ ଆଜି ଚିକେନ ଟା କଣ କଲେ ଚିକେନେ ଗୁରା ଏତେ ସବୁବେଳେ କଣ ଚିକେନ୍ ଗୁରା ଭଲ କି ମାଛ ଟା ଭଲ। ଆଉ ହଉଛି-ଇ-ଇ-ଇ ସେ ନେଇକି କରିଛି ଆଉ। ଖାଉ ଖାଉ ହେଇଯିବ ଦିଟା। ଆଉ ହଉଛି ଆଗକୁ କୁଆଡେ ଯିବ ପ୍ରୋଗ୍ରାମ କଣ ରଖିଛ ନା ଖାଲି ଘରେ
ନାଇଁ ଆଗକୁ ପ୍ରୋଗ୍ରାମ କଣ, ଛୁଟି ତ ସ୍କୁଲ ସରିଗଲା ସ୍କୁଲ ଖୋଲିଗଲା ଆଉ ତ ଯିବା ପ୍ରୋଗ୍ରାମ ନାଇଁ ପୁଣି ଛୁଟି ଫୁଟି ହେଲେ କୁଆଡେ ଦେଖିବା ଯିବା ଯିବି କଣ କରିବା ଆଉ।
ହ।
ରଜ ଛୁଟି ଖରା ଦିନ ଛୁଟି ହେଇଥିଲା ବୋଲି ଜୁଆଡେ ଯିବା କଥା ଗଲେ।
ହଁ ପା ଯୋଉ କଣ କହିଲ ତଥାପି ବର୍ଷା ନାହିଁ ପାଗ ଭଲ କାଉଁଳିଆ ପାଗ କିନ୍ତୁ ଗରମ ଏତେ ହଉଛି ପ୍ରବଳ ଗରମ ହଉଛି।
ଆଜି ତମ ଆଡେ ପାଗ କେମିତି?
ମାନେ କାଉଁଳିଆ କାଉଁଳିଆ ହେଇଛି ହେଲେ ଭାରି ମାନେ ଗରମ ହଉଛି ଯେମିତି ରଜ-ଅ-ଅ-ଅ ଥିବ ହବ ଯୋଉ କାଉଁଳିଆ କାଉଁଳିଆ ଗରମ ଭାରି ଗରମ ହୁଏ ସେମତି।
ହଁ ଯୋଉ ଠାକୁର ରହିଲା ନ ଶୁଣ ଯୋଉ ଗୁଳ
ହଁ ହଁ ସ୍ନାନ ପୂର୍ଣ୍ଣିମା ଆସୁନି କି ସ୍ନାନ ପୂର୍ଣ୍ଣିମା ଏବେ ଆସୁନି କି ସେଇଥିପାଇଁ ଏମ୍ ବଡ଼ିଆ ପାଗ ହେଇଛି ଆଉ
ଆଜି କଣ ଆଜି ପାଗ କେମିତି ଅଛି ବର୍ଷା ନା ଖରା?
ନାଇଁ ମିଡିଲି ପା ଅଛି ମାନେ ମଧ୍ୟମ ଧରଣର କୋହଲା ପାଗ ଟା ବି ନାହିଁ କିନ୍ତୁ ଭାରି ଗରମ ହଉଛି। ଆଉ ହଉଛି ଏମିତି ଆଉ। ଆଗ ର ରଥଯାତ୍ରା ଆସୁଛି ଏଠି ବି ଆମର ଏଠି ରଥ ବି ମାନେ ସବୁ ଉଁ ଆଉ ତିଆରି ହଉଛିି ରଥ ଆଉ ଏଠି ବି ଆମର ଯୋଉ ମନ୍ଦିର ଜଗନ୍ନାଥ ଙ୍କର ମନ୍ଦିର ବି ଏ ତିଆରି ହଉଛି ବାଇଶି ପାଚ ହଉଛି ବି ବାଇଶି ପାହାଚ ଆଉ ରଥ ତ ମାନେ ରଥ କାମ ଚାଲିଛି ଆଉ। ବାଇଶି ପାହାଚ ହେଲାଣି, ମୁଁ ଦେଖିନି କେ ଯାଇନି ତ ସେପଟକୁ ଯାଇନି ଦେଖିନି। ଦେଖିଆ ଦିନେ କୋଉ ଦିନ ଯିବି ଦେଖିବି।
ଆ ହା।
ଆଉ ହେଉଛି ଆମ ଝିଅ ଟା ଯାଇଥିଲା ସବୁ ଦେଖିଦିନ ଦେଖିକି ଯୋଉଦିନ ମାନେ ଆରମ୍ଭ ହଉଥିଲା କହିଲା ମାମା ମୁଁ ଟିକେ ବାଇସି ପାହାଚ ହଉଛି ମୁଁ ଟିକେ ଦେଖି ଦେଇକି ଆସେ।
ହୁଁ।
ମୁଁ ଆଛି କହିଲି ହଁ ଲୋ ମା ଯା, ଆଉ ଦେଖି ଦେଇ ଆସିବୁ ବାଇଶିପାହାଚ ଆଉ ମନା କରିବା କଥା ନୁହ ଠାକୁରଙ୍କର ନା।
ହଁ।
ଆଉ ଯା ଦେଖିକି ଆସିବୁ।
ନାଇଁ, ଆମ ଆଡେ ବି ରଥଯାତ୍ରା ହଉଛି। ଆମର ବି ଜଗନ୍ନାଥ ଠାକୁର ସବୁଦିନି ସକାଳ ସାତଟା ବେଳକୁ ପୂଜା ଆରମ୍ଭ ହେଇଯାଉଛି। ଆଉ ରଥ ବି ହଉଛି ଉ, ତିଆରି ଚାଲିଛି। ଏମିତି ଭଲ ଯାତ୍ରା ହୁଏ, ଭୋଜି ଭାତ ହୁଏ, ଏମିତି ଆଉ।
ଓ ସେଠି ଅଛ ମାନେ, ଏଇନା ଅଛ ଶାଶୁଘରେ ନାଇ।
ହଁ।
ଓହୋ।
ଆଉ କଣ କୁହ, ଆଉ କଣ ଆଇଟମ ଆଜି ରୋଷେଇ କରିବ?
ଆଉ କଣ ଏତିକି ତ କରିବି, ରାତିକି ପୁଣି ଅଛି ରାତିକି ଦେଖିବା ମୋର ଝିଅଟା ମାଛ ସେ ମାଛ ଟା ଖାଇବା ଭଲ ପାଏନି, ମୁଁ ହେରା ତାକୁ ବି ଖୋଇ ଦେଇ ପାରେନି। ହେରା କଣ୍ଟା ପଣ୍ଟା ଗୁଡା କଲେ ତଣ୍ଟି ଫଣ୍ଟିରେ ଲେଖିବ ସିଏ ଅଳ୍ପକି ଆଜି ଭାତ ଖାଇବ ତା ପାଇଁ ପୁଣି ରାତିକି ଚିକେନ, ଅଣ୍ଡା ବି ସେ ମଙ୍ଗିବନି ଖାଇବାକୁ। ଅଣ୍ଡା ବି ଖାଇବନି ସେ। ଚେକେନ ଏଠି ଖାଇବ, ପୁଣି ରାତି ନାଇଁ ଚିକେନ ଆଉ ଏଇନା ଟାଇମ କାହିଁ କେତେବେଳେ କରିବୁ। ମୋ ପୁଅ ଟାକୁ ଟିକେ ତା ଦେହ ଟା ଭଲ ନାହିଁ ନା ନା ତାକୁ ଟିକେ ଜର ହେଇଛି। ତାକୁ ଟିକେ ମୁଁ ଟିକେ ସୁନୋଉଛି ତାକୁ ଦେଇ ତାକୁ ପୁଣି ଖାଇବାକୁ ଦେବି ସେ ଛାଡୁନି ମତେ ଜମା।
ଆଉ ହଉଛି ଏମିତି ଆଉ।
ଆମର ଲାଇନ ବହୁତ କଟୁଛି, ସେ କୁହନି ଯୋଉ ଗରମ ଯୋଉ ଗୁଳୁଗୁଳି। ବର୍ଷା ପବନ ଟିକେ ଘଡ଼ଘଡଡି ହେଲେ ଲାଇନ ଟା ସାଙ୍ଗେ ସାଙ୍ଗେ କାଟିଦଉଛନ୍ତି।
ଓହୋ, ଏଇନା ଲା ଲାଇନି ନାହିଁ?
ଏବେ, ଏବେ କଟି ଯାଇଛି। ଏବେ କଟି ଯାଇଛି ପୁଣି ଆସିବ। କଣ କାମ କରୁଛନ୍ତି ବୋଧ ଆଉ।
ଏ ସେଟା କଣ କହିଲେ ଯୋଉ ବର୍ଷା ଆ ମେଘ ପବନ ହଉନି, ବର୍ଷା ତ ନାହିଁ ପବନ ହଉଛି। ପବନ ଘଡ଼ଘଡ଼ି ହଉଛି, ପବନ ଦ୍ଵାରା ପା ଲାଇନ୍ ଖୁଣ୍ଟ ଗୁଡା ସବୁ ଶୋଇ ପୋକଉଛି। ଆଉ ସେ ଲାଇନ ଦେବେ କେମିତି, ଆମ ଏପଟରେ ସିନା ବେଶୀ ପବନ ହୋଉନି ଆମ, ଆମ ଘର ବି ସେପଟ ସେମିତି ଖାଲି ଟିକେ ବର୍ଷା ହେଲେ ସବୁ ଖୁଣ୍ଟ ଗୁରୁ ଶୋଇପଡୁଛି। ବୋଧେ ସେ କୁଣ୍ଟ ଗୁରା କଣ ପୋତାପୋତି କରିବାରେ କଣ କେମିତି ହେଇଛି କି କଣ। ଖାଲି ସେ ଟିକେ ପବନ ଦେଇନଥିବ ଖୁଣ୍ଟଗୁଡା ସବୁ ଶୋଇପଡିବ। ଆଉ ହଉଛି ଏମିତି।
ଆଉ ଝିଅ, ଝିଅ କଣ କରୁଚି?
ମୋ ପୁଅ ହେଟା ପା ଚଗଲା ହଉଛି।
ଝିଅ?
ଝିଅ ଟା ଏଟା ହେଇ ଖାଇସାରିଲାଣି ଭାତ ଖାଇକି ଏଟା ବୁଲୁଚି, ଖେଳୁଛି। ମୋ ପୁଅ ଟା ଏଇନା ଏଇ କହିଲା ମାମା ଗାଧେଇ ଯିବି ଯେ ମୁଁ କହିଲି ହଁ ଯିବୁ ଗାଧେଇ ମୁଁ ଗାଧେଇ ଦେବି ଆଉ ତମର ଆଜି କଣ ରୋଷେଇ କରିବ?
ଆମର ଆଜି ଭାତ, ମାଛ ତରକାରୀ, କୁନ୍ଦୁରୁ ଆଳୁ ଭଜା, ଏତିକି ତ ଆଉ ପାମ୍ପଡ଼ ଟିକେ ହବ ଆଉ।
କୁନ୍ଦୁରି କୁନ୍ଦୁରି ମାନେ କଣ ମସଲା ଦେଇକି ଭାଜିବ ନା ପ୍ଲେନ୍ ଭାଜିବ।
ନାଇଁ ତେଲରେ ଭଜା ହୁଏ ପୁରା କୁନ୍ଦୁୁରି ଭଜା ଖାଇବାକୁ ବହୁତ୍ ଭଲ ଲାଗେ। ସାଧା ସିମ୍ପୁଲୁ ଭଲ ଭେଜିଟେବୁଲ୍ ନିଜ ବାଇରେ ଆମେ ଲଗେଇଚୁ ନିଜ ବାଇରେ ଫଳୁଛିି।
ହୁଁ।
ଏରା କଣ ମସଲା ଦେଇକି କଣ ଜିରା, ରସୁଣ ଦେଇକି ଭାଜନ୍ତି?
ହଁ ଯେମିତି ତମେ ଭାଜି ପାରିବ ଶୋରିଷ ମସଲା ଦେଇକି ଭାଜି ପାରିବ, ଜିରା ମସ ମସଲା ଦେଇକି ଭାଜି ପାରିବ ନହେଲେ ଖାଲି ପ୍ଲେନ୍ ପିଆଜ ଦେଇକି ଟିକେ ଭାଜି ପାରିବ। ଫାଳ ଫାଳ କରିକି ଏଇ ଟାଇପ୍ ର ଆଉ।
ତମର ଆଜି କେମିତି ଭାଜିଚ ପ୍ଲେନ୍?
ଆଜି ଆମର ପିଆଜ ଆଉ ଲଙ୍କା ଦେଇକି ଟିକେ ପ୍ଲେନ ଭଜା‌ ତେଲ ଭଜା।
ଓହୋ। ତମେ ଆଉ କଣ ମାନେ ରୋଷେଇ କଣ ଜାଣିଛ ଭଲ କରିକି
ମତେ ସବୁ ରୋଷେଇ ଯାହା କହିବ ମୁଁ ସବୁ ଶିଖିଚି ମୁଁ ଯାହା କହିବ ଯୋଉ ଆଇଟମ୍ ଯେମିତି ତମକୁ ପସନ୍ଦ ଯୋଉଟା ଯାହାକୁ ଟେଷ୍ଟି ଲାଗେ ମୁଁ ସବୁ ବନେଇ ପାରିବି।
ଆ ହୋ।
ମାଛର ବହୁତ୍ ପ୍ରକାର ଆଇଟମ୍ କରିପାରିବି ଚିକେନ୍ ର ବି କରିପାରିବି।
ମାଛର ମାନେ କଣ ମାଛ କଣ କଣ
ମାଛ ମାଛ ବେସର କରିପାରିବି ମା କଞ୍ଚା ମାଛକୁ ବେସର ଦେଇକି ତାୱା ଭଜା କରିପାରିବି। ମାଛ ପତ୍ର ପୋଡ଼ା କରିପାରିବି ମାଛ ଝୋଳ କରିପା ମୁଁ ଯେମିତି ମାଛର ଆଇଟମ୍ ଯୋଉଟା ପସନ୍ଦ ଲାଗିବ ମାଛ ଫ୍ରାଏ ମାଛ ଯୋଉଟା ଇଚ୍ଛା।
ଓହୋ।
ଲାଗେ ଉଁ
ତମର ମାନେ ବେଶୀ ବି ଆଇଁସ ଖିଆପିଆ ହଉଚି ନାଇଁ?
ହଁ ଖାଇବ ଯଦି ଭଲସେ ଯାହା ପାଟିକି ସ୍ଵାଦ ଲାଗିବ ଯୋଉଟା ଭଲସେ ଲାଗିବ ଯଦି ନକରିବ। ତାହେଲେ କରିକି ଲାଭ କଣ ଆଇଁଷ ଜିନିଷ ଟା ଭଲକି ଟେଷ୍ଟି କରିକି ରାନ୍ଧିଲେ ପା ପାଟି କି ଭଲ ଲାଗେ।
ହଁ କଣ କହିଲ ହେରା କିଣା ହେଇକି ଆସଚି ନା ନାଇଁ? ଖର୍ଚ୍ଚ ଟା ଦେଇ ଆଣିଚ ପୁଣି ତାକୁ ଭଲ ସେ କରିବ ନା ଆଉ।
ହଁ।
ଆଉ ହଉଚି ଆଉ ତମ ପୁଅ କଣ ମାଛ ଖାଇ ମାନେ ଖାଇପାରନ୍ତି ସେ?
ନାଇଁ ସେ ଟିକେ ଅଣ୍ଡା ଚି ଚିକେନ୍ ବହୁତ୍ ଭଲ ପାଏ ଯେହେ ଯେହେତୁ ଚିକେନ୍ ଅଣ୍ଡା ଟା ସବୁବେଳେ ଖାଇବାଟା ଠିକ୍ ନୁହେଁ ମା ମାଛ ଟା ଖାଇଲେ ଦେହରେ ବି ଟିକେ ବଳ ଆସିବ ଶକ୍ତି ହବ। ସେଥିପାଇଁ ଟିକେ ମାଛ ମୁଁ ବରଂ କଣ୍ଟା ବାଛିକି ତାକୁ ଦେବି ମାଛ ଖାଇବା ଟା ଭଲ।
ଓହୋ ସେମାନେ ତମେ ଖୋଇଦିଅ ତାକୁ ନା?
ମୁଁ ମାଛ ବାଛି ଦିଏ ସେ ତା ହାତରେ ଖାଏ।
ଭାତ ସେ ନିଜେ ଖାଇ ପାରୁଚି?
ହଁ ନିଜେ ଖାଇ ପାରୁଚି। ନିଜ ହାତରେ ଖାଇଲେ ଦେହରେ ବଳ ଲାଗିବ ଇଏକରି ଆମେ ସବୁବେଳେ ଖୁଆଇ ଦେଇ ପାରିବା କି।
ହଁ ସେ କଣ କହିଲ ଯୋଉ ହଷ୍ଟେଲ୍ ଫଷ୍ଟେଲ୍ କି ସ୍କୁ ଯାଉଥିବ ସ୍କୁଲ୍। ସେ ପୁଣି ଟିଫିନ ଫିପିନି ନେଇଥିବ ଖାଇପାରିବ ନା ନାଇଁ ସେ ଆମେ ଯେ ତାକୁ ଖୋଇ ଦଉଚେ ପୁଣି। ଆଉ ଏମିତି ଆଉ ମୋ ଝିଅ ଟା ତ ଏପର୍ଯ୍ୟନ୍ତ ହାତରେ ଖାଇ ସିଖିନି ବଗେଇ ଦେଲେ ଯେତି ଯେତିକି ଭାତ ଦେଇଥିବ ସେ ସେତିକ ଖାଇକି ଫିଂ ତାକୁ ଅଧା ଫିଙ୍ଗିଦବ ଆଉ ଅଧା କଣ ଦି ଗୁଣ୍ଡା ଖାଇଥିବ। ସବୁ ଥୋଇଦବ ସିଏ ବି ଖାଇ ଶି ଖିନି ବାଗେଇକି ସେପା ଖାଉନି ବୋଲି ତାର ଚେ-ଚେହେରା ପୁରା ଡାଉନୁ।
ହୁଁ ହୁଁ।
ଆଉ ହଉଚି କଣ କହିଲ ଦୋକାନ ଜିନିଷ କହିବ ମୁଁ ସବୁବେଳେ ଖାଇମି।
ହଉ।
ହଉ ହଉ ରହୁଚି ମୁଁ ପରେ କଥା ହେବି ଆଁ।
ହଁ।